ଆଜ୍ଞା ମ୍ୟାମ ଏସ କ୍ଲିୟର ଶୁଭୁଛି।
ହଁ ଆପଣଙ୍କୁ ଶୁଭୁଛି।
ଆଜ୍ଞା ଆଜ୍ଞା
ଆଉ କ ମୁ ଏଠି ଅଛି। ଆପଣ କଣ କରୁଛନ୍ତି?
ମୁଁ ଏଠି ଆ ଶୋଇବାକୁ ଯାଉଥିଲି ଆଉ।
ଆଛା ଖରା ତ ହଉଛି ପ୍ରବଳ।
ଆଜ୍ଞା ଆଜ୍ଞା
ହଁ ଆଚ୍ଛା ଯୋଉ ସପିଙ୍ଗ ସପିଙ୍ଗ ଟପିକ ଉପରେ କଥା ହେଇ ପାରିବା।
ଆଜ୍ଞା ଆଜ୍ଞା ଆପଣ ରଜ ପାଇଁ ମାନେ କିଣା କିିଣି କଲେଣି ଡ୍ରେସ ଟା।
ନାଁ ନାଁ ଏବେ ତ ଆଉ ଖରାରେ କୁଆଡ଼େ ଯାଇ ହଉନି ବାହାରକୁ ଅନଲାଇନ ହିଁ ସପିଙ୍ଗ କରିଦଉଛି।
ଆଜ୍ଞା ଆଜ୍ଞା ଏବେ ଯେବେଠୁ ବି ଅନଲାଇନ ଆ ବାହାରିଲାଣି ସେବେଠୁ ଦେଖିବେ ପ୍ରାୟତଃ ମାନେ ଆ କଣ ହେଉଛି ନା ଆଉ ମାନେ ବେଶି ମାନେ ଅନଲାଇନ ଉପରେ ହିଁ ପ୍ରେସର କରୁଛନ୍ତି। ଆଉ ବାହାରକୁ ବି ଦେଖନ୍ତୁ ଏବେ ବହୁତ ଜୋର ଖରା ହଉଛି ଲୋକମାନେ ବି ଏମିତି ବାହାରିକି ଯାଇ ପାରୁନାହାନ୍ତି। କାର ସୁବିଧା ସୁବିଧା ଅଛି ପୁଣି ତ ବାହାରକୁ ତ ବାହାରେ ଯାଇ ହଉନି ତେଣୁ ଅନଲାଇନ ସପିଙ୍ଗ ବି ତ ମାନେ ଘରୁ ଅର୍ଡର କରିଦଉଛନ୍ତି। ମୁଁ ବି ସେମିତି ମାନେ ମୁଁ ବି ଏମିତି ଘରେ ଅନଲାଇନ ରେ ହିଁ ମାନେ ସପିଙ୍ଗ କରେ ଆଉ ଅ ଅନଲାଇନ୍ ଆପ ରୁ ହିଁ ଅର୍ଡର କରିଦିଏ। ମୁଁ ବି ସେମିତି କାଁ ଭାଁ ସେମିତି ଯାଏ ମାନେ ମା ମାର୍କେଟକୁ ନହେଲେ ମୁଁ ସବୁ ଘରୁ ବସିକି ଅନ ଲାଇନ୍ ଆପରେ ଅଡର୍ କରିଦିଏ। ଅନଲାଇ ଆପରେବି କମ ପ୍ରାଇସ ରେ ଆସୁଛି, ପୁଣି ଯେମିତି ଚାହିଁବୁ ସେମିତି ଆସିଯାଉଛି। ଆଉ ମାନେ ଯେମିତି ଖୋଜୁଥିବୁ ସେଇଭଳିଆ ହିଁ ଆସିଯାଉଛି ତ ଅନଲାଇନ ଆପରେ ବେଶି ସୁବିଧା ହଉଛି ଆଉ।
ସେଥିପାଇଁ ତ ପ୍ରାୟ ଲୋକ ବି ମାର୍କେଟ ହେରିକା ମାର୍କେଟ ଏଇ ଖରା ଯୋଗୁ ବି ଯାଇପାରୁନାହାନ୍ତି। ଆପଣ ସପିଙ୍ଗ କରିବାକୁ ଗଲେ ମାର୍କେଟ କୁ ଗଲେ କୋଉଠିକି ଯାଆନ୍ତି?
ହଁ ମୁଁ ସପିଂ କଲେ ସେଇ ଏକ ନମ୍ବର ମାର୍କେଟ ଯାଏ। ଆଉ ନହେଲେ ମାନେ ଏମତିକି ସାଙ୍ଗମାନଙ୍କ ସହ ଯେତେବେଳେ ଯେତେବେଳେ ଯାଏ ମୁଁ ତ ସେତେ ଆଣେନି କିଛି। ଅ ଥରେ ଯାଇଥିଲି ଆଣିଥିଲି ବାସ୍। ଆଉ ସାଙ୍ଗମାନଙ୍କ ସହ ଯେତେବେଳେ ଯାଏ ସେତେବେଳେ ଜୁଡିଓକୁ ଯାଏ ଆଉ ଆଣିକି ଆସେ। ମୋ ସାଙ୍ଗମାନେ ବି ମୋ ସହ ଯାଆନ୍ତି ସେମାନେ ବି ଆଣିକି ଆସନ୍ତି ଆଉ ନହେଲେ ମୁଁ ପ୍ରାୟ ମାର୍କେଟଏକ ନମ୍ବର ମାର୍କେଟ କୁ ଯାଏ। ଆଉ ଆପଣ କୋଉଠୁ ଆଣନ୍ତି? ଆଜ୍ଞା, ଆଜ୍ଞା, ଭଲ ମିଳେ! କିନ୍ତୁ ମାନେ ମୁଁ ଗୋଟେ ଯୁଡିଓକୁ ଯାଇଥିଲି ଯୋଉଥିରେ କି ଆଉ ମାନେ ସେଇଠି ଟିକେ ମାନେ ତାଙ୍କ କଷ୍ଟମର ତାଙ୍କୁ ଭଲ ବ୍ୟବହାର କରନ୍ତିନି। ସେ ଯଦି ମାନେ ଆମେ ଯାଇଥିବୁ ଧରିନିଅ ଆମକୁ ପସନ୍ଦ୍ ନ ଆସିଲା ଆମେ ତ ପଳେଇ ଆସିବୁ ନା ଯଦି ପସନ୍ଦ ନ ଆସିଲା। ସେ କଣ କରିବେ ନା ସେ ଯଦି ଆମେ କିଛି ଆଣିବୁନି ତାଙ୍କ ବିହେଭ୍ ଚେଞ୍ଜ ହେଇଯିବ। ତ ନେକ୍ସଟ ଟାଇମ୍ ଯଦି ଯିବୁ ସେମାନେ କଣ କହିଲ କିଛି ଗୋଟେ ରିଉଡ଼୍ ବିହେଭ୍ କରିବେ ଭଲ ଲାଗିବନି ଯୋଉ ବିହେଭିୟରଟା।
ହଁ ଯୋଉ ଖଣ୍ଡଗିରି ଯୁଡିଓ ପଟେ ବୋଧେ?
ହଁ। ଆଜ୍ଞା ଆଜ୍ଞା, ସେଇପଟେ ଯାଇଥିଲୁ ଆଉ ତ ତାଙ୍କ ବିହେଭିୟର୍ ଭଲଲାଗିଲାନି ତ ସେଇଥିପାଇଁ ଆଉ ସେଇ ଆଡ଼କୁ ଗଲିନି ତ ଆଉ ନହେଲେ ଅନ୍ୟ ଜାଗାକୁ ଯାଇଥିଲୁ। ଇସ୍ କନ୍ ଆଡେ ଯାଇଥିଲୁ। ସେଇଆଡେ ତ ମାନେ ସେଇଆଡେ ମାନେ ଯୁଡିଓ ଗୁଡା ଭଲ ପଡିଥିଲା, ଆଉ ଥରେ ମୋର ଗୋଟେ ସାଙ୍ଗର ଯୋଉ ମୋର ବିଶାଲ ଯାଇଥିଲୁ ସେଇ ଇସ୍କନ୍ ସାଇଡ ରେ ନୟାପଲ୍ଲୀ ଆଡ଼େ ତ ସେଇଠିହିଁ ଭଲ ପଡ଼ିଥିଲା।
ଡିଏନ ରେଗାଲିଆ ସେଠି ବି ଯୋଉ ଯୁଡିଓ ଅଛି ସେଠି ବି ଭଲ। ଉପରେ ତାଙ୍କର ବି ଭଲ। କଲେକ୍ସନ ସେଇ ଯୁଡିଓରେ ପ୍ରାୟ ଯୋଉ ଜିନିଷ ଖୋଜ ମିଳିଯିବ। ଆଉ ଅଲଗା ଯୁଡ଼ିଓରେ ଆଉ ଖଣ୍ଡଗିରି ପଟେ ବି ମୁଁ ଯାଇଥିଲି ଥରେ ଚପଲ ଆଣିବାକୁ। ସେଠି ଯୋଉ ଟାଇପ ର ଖୋଜୁଥିଲି ଯୁଡିଓର ସେ ଟାଇପ ର ନଥିଲା କିନ୍ତୁ ଡିଏନ୍ ରେଗାଲିଆରେ ଯୋଉ ଯୁଡ଼ିଓ ଅଛି ସେଠି ପ୍ରାୟ ସବୁ ମିଳିଯାଉଛି ସବୁ କଲେକ୍ସନ ଅଛି।
ଆଜ୍ଞା ଆଜ୍ଞା, ଆପଣ କୋଉଠିକି କୋଉଠିକି ଯଆନ୍ତି?
ସେଇ ଏକ ନମ୍ବର ମାର୍କେଟ ଆଉ ଯୁଡିଓ ହେରିକା ପ୍ରାୟ ଯାଏ।
ଆଜ୍ଞା। ଆଉ କୋଉ କୋଉ ଟାଇମରେ ଯାଆନ୍ତି ଏମିତି କୌଣସି ଫେଷ୍ଟିଭାଲ କି ମାନେ ଏମତି ନର୍ମାଲ ବି ଯାଆନ୍ତି।
ନା ସେଇ ଫେଷ୍ଟିଭାଲ ରଜ ହେରିକା କି ଦିବାଲି ହେରିକା। ହ୍ୟାଲୋ।
ଆଚ୍ଛା।
ଭଏସ୍ ଶୁଭୁଛି? ଆଛା ହଁ, ସେଇ ଫେଷ୍ଟିଭାଲ ହେରିକା। ହେଲେ ଯାଏ ଆଉ।
ଆପଣ ଏକା ଯାଆନ୍ତି? ନା ଆଉ କିଏ ସବୁ ଏମିତି ଯାଆନ୍ତି?
ନା ଏକା ଏକା ଯାଏନି ଗଲେ ମମି ବାବାଙ୍କ ସହ ଯାଏ ନହେଲେ ସାଙ୍ଗସାଥିଙ୍କ ସହ। ଯାଏ। ଏମିତିରେ ସାଙ୍ଗସାଥିଙ୍କ ସହ ବି ଗଲେ ବହୁତ ମଜା ହୁଏ। ମମି ବାବାଙ୍କ ସହ ସେତେ ଗଲେ ଏତେ ମଜା ହୁଏନି, କିନ୍ତୁ ସାଙ୍ଗସାଥିଙ୍କ ସହ ଗଲେ ସବୁ ଜିନିଷ ପୁରା ଦେଖିବୁ ତା ଭିତରେ ଯୋଉଟା ପସନ୍ଦ ହେଲା ନେଇକି ଆସୁ।
ଆଜ୍ଞା ଆଜ୍ଞା ସେମାନେ ବି ମାନେ ତମେ ପଚାରୁ ଆପଣ ପଚାରୁଥିବେ ଯଦି ମାନେ ସେମାନଙ୍କୁ ମାନେ କୋଉଟା ଭଲ ଲାଗୁଛି ଏଇଟା ଭଲ ଲାଗୁଛି ସେଟା ଭଲ ଲାଗୁଛି ସେମାନେ ବି ଭଲ ମାନେ କହିପାରୁଥିବେ ଯେ ଏଇଟା ଆଣ ଏଇଟା ତତେ ବେଶୀ ସୁଟ କରିବ ମାନେ ଚିନ୍ତାଧାରା ଟା ଟିକେ ମ୍ୟାଚ କରିବ। ତ ନିହାତି ସାଙ୍ଗସାଥି ମାନଙ୍କ ସହ ଗଲେ ଟିକେ ଭଲ ଫିଲ୍ ହୁଏ ଆଉ ମଜା ବି ଆ ସେ ତ ସେମାନେ ମାନେ କିଛି ନ କିଣା କିିଣି ହଉ କିନ୍ତୁ ଭିତରେ ବହୁତ ମଜା ଆସେ ମୁଁ ବି ଯାଇଛି ବହୁତ ଥର ମତେ ବି ବହୁତ ଭଲ ଫିଲ୍ ହୁଏ।
ହଁ।
ଆପଣ ଏଇଥର ରଜକୁ ବି ମାନେ ଆପଣ ଏଇଥର ରଜକୁ ବି ଅନଲାଇନ ଅର୍ଡର କରିବେ?
ହଁ ଅନଲାଇନ ରୁ କରିଦେବି ଖରାରେ ଏବେ ଯାଇ ହଉନି ବାହାରକୁ।
ଆଜ୍ଞା ଆଜ୍ଞା ମୁ ତ ମୋର ଗୋଟେ ଏବେ ସାଙ୍ଗ କୁ ପଚାରିଥିଲି ତୁ ମାନେ ଅନଲାଇନ ଅର୍ଡର କରି ମାର୍କେଟ ଆଡେ ଯିବୁ ସେ ମତେ କହିଥିଲା ଯେ ଆଉ ଆ ମୁଁ ତାକୁ ବୁଲିବାକୁ ପ୍ରକୃତରେ ଡାକୁଥିଲିି ଯିବା ବୋଲି ସେ କହିଲା ନାଇଁ ତାର ମାର୍କେଟ ଯିବାର ଅଛି ସେ କିନ୍ତୁ ଇଭିନିଂ ଆଡେ ଆ ଇଭିନିଂ ସେ କିନ୍ତୁ ପ୍ରାୟ କିନ୍ତୁ ମୋର ବହୁତ ମୋର ପ୍ରାୟତଃ ସାଙ୍ଗ ଅଛି ଅଛନ୍ତି ଯୋଉ ମାନେ ଅନଲାଇନ ଆପକୁ ରିଫର କରନ୍ତି କିନ୍ତୁ କିଛି କିଛି ସାଙ୍ଗ ଅଛନ୍ତି ତାଙ୍କୁ ଅନଲାଇନ ମାନେ ଅ ମୁଁ ତାଙ୍କୁ ତାଙ୍କୁ ଅନଲାଇନ ପ୍ରଡକ୍ଟ ଟା ଭଲ ଲାଗେନି ତାଙ୍କ ପାଖକୁ ଅନଲାଇନ ଜିନିଷ ଆସିଲା ବେଳକୁ ସେଟା କୁହନ୍ତି ଯେ ତାଙ୍କୁ ଯେମିତି ଦେଖ ହେଇଥିଲା ସେମିତି ଆସିନଥାଏ କିନ୍ତୁ ଆପଣଙ୍କ ସେମତି କେବେ ଆପଣ ସେମିତି କେବେ ଦେଖିଛନ୍ତି ଯେ ଆପଣ କିଛି ଅର୍ଡର କରିଥିବେ ଅଲଗା ଆସିବ କି ଆପଣ କିଛି ଅଲଗା ଡିଜାଇନ ଅର୍ଡର କରି ଅଲଗା ଡିଜାଇନ ର ଆସିବ।
ସେମିତି ପ୍ରାୟ ଆସିନି କିନ୍ତୁ ଯଉ ଟା ଭଲ କ୍ଵାଲିଟି ବାଲା ଜିନିଷ ହାଇ ପ୍ରାଇସ୍ ଥିବ ସେଇ ଜିନିଷ ଯେତେକ ଅର୍ଡର ବି କରା ହୁଏ ସେଗୁଡା ପୁରା ଏକଯାକ୍ଟ ସେ ସେମ୍ ଆସେ କିନ୍ତୁ ଲୋ ପ୍ରାଇସ୍ ଯେତେକ ହୁଏ ବେଳେ ବେଳେ ଖରାପ ବି ବଢ଼ି ଯାଏ।
ଆଜ୍ଞା ଆଜ୍ଞା ମୁଁ ବି ଦେଖିଛି ମାନେ ଗୋଟେ ଗୋଟେ ମାନେ ଦେଖେଇଥିବ ଅଲଗା ତା କପଡା ଟା ଅଲଗା ଆସିବ। ଆଉ ନହେଲେ ସେଇଟା ଟିକେ ମାନେ ପୁରା ପତଲା ସାଇଜ ର ଆସିବ କପଡା ଟା। ଟିକେ ମୋଟା ଦେଖଉଥିବ କପଡା ଟା କିନ୍ତୁ ପତଳା ସାଇଜ୍ ଆସିବ।
ମେସୋରେ ପ୍ରାଇସ୍ ଏମିତି ଆସେ ହେଲେ ଫ୍ଲିପକାର୍ଟ ମେଣ୍ଟ୍ରା ହେରିକା ସେଇଗୁଡ଼ା ସବୁ ଭଲ ପ୍ରଡକ୍ଟ ତାଙ୍କର।
ଆପଣ କଉ କଉ ଅନଲାଇନ୍ ସପିଙ୍ଗ ପାଇଁ ୟୁଜ୍ କରନ୍ତି କଉ ଆପ୍ ୟୁଜ୍ କରନ୍ତି?
ମୁଁ ନର୍ମାଲ ମେଶୋ ଫ୍ଲିପକାର୍ଟ ହିଁ ୟୁଜ୍ କରେ। ଆ ମୁଁ ଆଉ କିନ୍ତୁ କଣ କରେ ନା ମୁଁ ଫାଷ୍ଟ ଦେଖେ ତା ରିଭ୍ୟୁଜ ଦେଖିକି କିଏ କିଏ ସବୁ ମାନେ ଅ ଯୋଉଟା ଯଦି ଅଧିକ ଲୋକ ନେଇଥିବେ ମୁଁ ସେଇ ସେଇ ମାନେ କିଛି ଗୋଟେ ଡ୍ରେସ ଅର୍ଡର କରୁଛି ଯୋଉ ଡ୍ରେସ ଟାକୁ ଅଧିକ ଲୋକ ନେଇଥିବେ କି ତାର ରିଭ୍ୟୁଜଟା ଅଧିକ ଥିବ ମୁଁ ସେମିତି ଅର୍ଡ଼ର କରେ ଧରି ନିଅ ଗୋଟେ ଡ୍ରେସକୁୁ କେହି ନେଇନାହାନ୍ତି ତ ମୁଁ ସେଟା ଅର୍ଡର କରେନି ମୁଁ ତା ରିଭ୍ୟୁଜ ଦେଖିପାରିବି ନା ପାରିବିନି ନା ଯେ ରିଏଲରେ ସେଇଟା କେମତି ଆସୁଛି ବୋଲି ତ ସେମିତି ମୁଁ ଚଏସ୍ କରିକି ଆଣିଥାଏ।
ହଁ ସେ ଯୋଉ ନେଇଥାନ୍ତି ଫଟୋ ବି ଛାଡିଥାନ୍ତି ନିଜ କମ୍ପ୍ଲିମେଣ୍ଟ ବି ତଳେ ଦେଇଥାନ୍ତି। ସେଇ ସେଇ ସବୁ ଦେଖିକି ହଁ ଜଣା ପଡିବ ହଁ ପ୍ରଡକ୍ଟ ଟା ଭଲ ପଡୁଛି ବୋଲି।
ଆଜ୍ଞା ଆଜ୍ଞା।
ଆପଣ ତାହେଲେ ପ୍ରାୟ ଅନଲାଇନରୁ ଅନଲାଇନ ରୁ ସପିଂ କରନ୍ତି।
ଆଜ୍ଞା ଆଜ୍ଞା ମୁଁ ପ୍ରାୟ ହି ଅନଲାଇନ ଯେହେତୁ ମାନେ ବାହାରକୁ ଯାଇ ହଉନି। ଦେଖନ୍ତି ଯେତେବେଳେ ମାନେ ଫ୍ରି ଥିବି ଆଉ କିଛି କାମ ନଥିବ। ଆଉ ଏବେ ତ କଣ ଏବେ ଗରମ ହଉଛି ବାହାରକୁ ବି ଯାଉନି ଆଉ। ଯଦି କଲେଜ ଟାଇମ ହେଇଥାନ୍ତା କଲେଜ ଯିବା ଆସିବା କରିଥାନ୍ତି। ତ ସେଇ ଟାଇମ ରେ କଣ ମାନେ ସାଙ୍ଗସାଥି ମାନେ ହଉ ଯାଉଛୁ ହଁ ଚାଲ ଆଜି ପଳେଇବା। ଏମିତି କହିକି ଯାଇଥାନ୍ତୁ। ଯଦି ଭଲ ପଡିଥାନ୍ତୁ ତାହେଲେ ଆଣିଥାନ୍ତୁ। ତ ଯେହେତୁ ଏବେ ଘରେ ବସିଛୁ। ଖରାକୁ ବାହାରିବାକୁ ଟୋଟାଲି ଆଉ ଇଚ୍ଛା ହଉନି। ଆଗରୁ କଣ କଲେଜ ଯାଉଥିଲା ବେଳେ ମାନେ ଏମିତି ଆଉ ଚାଲ ଏଇଠି ପଳେଇବା ଦେଖିବା କଣ ଅଛି କି ନାଇଁ ଆଉ ଆଣିକି ଆସିିବା ହାରି। ଏମିତି ପଳେଇଥାନ୍ତୁ ଯେହେତୁ କଲେଜ ଯାଉନୁ ତ ମାନେ ଅନଲାଇନ ରୁ ଅର୍ଡର କରିବାଟ ବେଶି ମାନେ ସୁବିଧା ପଡୁଛି। ଆଉ ପୁଣି ମୁଁ ଯେମିତିଆ ଡ୍ରେସ ଖୋଜେ ମୁଁ ଡାଇରେକ୍ଟ କହିପାରେନି। ଧରିନିଅ ଦୋକାନକୁ ଯିବି। ମୁଁ ତାକୁ କହିପାରିବିନି ଯେ ମତେ ଏମିତିଆ ଡ୍ରେସ ଦରକାର ବି ମାର୍କେଟରେ ସବୁ ଟାଇପ ର ମିଳେନି। କୋଉଠି ମାନେ ଧରିନିଅ ଆପଣ ଆଣିବେ ସ୍କିଟ୍ କୁ ଟପ୍ସ ଆଣିବେ କି ବଡିଗନ୍ ଟାଇପ ର ଆଣିବେ। କି ପ୍ଲାଜୋ କୁ ଉପର ବ୍ଲାଉଜ ଟାଇପ ର ଆଣିବେ ସବୁ ଜାଗାରେ ଏମିତି ମିଳିବନି ବଡ ବଡ ମଲ ମିଳିବ ସେଟା ବି ହାଇ ପ୍ରାଇଜ୍ ଥିବ। ସେଟା ବି ବହୁତ ପ୍ରାଇଜ୍ ରଖିବ ମାନେ ମିଶୋ ରୁ ମିଶୋ ହଉ କି ଫ୍ଲିପକାର୍ଟ ହଉ ତାର ତିନି ଚାରି ଗୁଣା ର ପ୍ରାଇସ୍ ରଖିବ। ତ ସେମ କପଡା ଯଦି ଆମକୁ ଅନଲାଇନରେ ମିଳିଯାଉଛି। ମୁଁ ହେଇଟା ବେଶି ପ୍ରିଫର କରିବି ନା। ତ ମୁଁ ଏମିତି ଆଣିଥାଏ ଆଉ।
ଆଛା ଅନଲାଇନ ରୁ ବି ସବୁ ମିଳିଯାଏ। ଗୋଟେ ସାଇଜ ହେରିକା ବି ଫିଟ୍ ନହେଲେ ବି ଆଉ ଯୋଉ ଅନଲାଇନ ବି ପ୍ରାୟ ସାଇଜ ବି ଫିଟ୍ ନ ହଁ
ରିଟନ୍ ବି କରି ହଉଚି ହଁ। କିନ୍ତୁ ଆପଣ କେବେ ଏମିତି ମାନେ ଇନଷ୍ଟାଗ୍ରମ୍ ହଉ କି ୟୁଟ୍ୟୁବ ସର୍ଟସ୍ ହଉ ଏମିତି ଭି ଭିଡ଼ିଓ ଦେଖି କିଛି ମଗେଇଛନ୍ତି କି ଯେମିତିକି ରିଲ୍ସ ରେ ହଉ ମାନେ ଆ ଆ ଇଜ୍ ଇନ୍ଷ୍ଟାଗ୍ରାମରେ ଆପଣ ମତେ ଲିଙ୍କ ମଗେଇ ମଗେଇଛନ୍ତି।
ନା ମୁଁ ସେମିତି କେବେ ମଗେଇନି ମୁଁ ଡାଇରେକ୍ଟ ମେସରୁ ହିଁ ଯାହା ଦେଖେ ସେଇ ସାରାର ଟାଇପ ର ଜିନ୍ସ ଟପ୍ରିକା ମୁଁ ନିଜେ ପାଇଯାଏ ତ ମୁଁ ଆଉ ରିଲସ୍ ଦେଖ ଟିକ୍ ଆଉ କିଛି ସେମିତି ମଗେଇନି ଆପଣ କେବେ ସେମିତି କରିଛନ୍ତି।
ନା ନା ନା ଫୋନ୍ ସାଉଣ୍ଡ ଶୁଭୁଛି ଫୋନ୍ ସାଉଣ୍ଡ ଶୁଭୁଚି ସେପଟେ।
ଫୋନ୍ ସାଉଣ୍ଡ ନା ଏପଟେ ଅଛି ତ ବାରିପଟେ ପବନ ହଉଛି।
ଓ ହୋ ଆଚ୍ଛା ଆଛା ଆଛା।
ହଁ ଏବେ ସବୁ ଅଛି କଥା କ୍ଲିୟର।
ଆଜ୍ଞା ଆଜ୍ଞା କ୍ଲିୟର ଶୁଭୁଚ କଥା ଏବେ ତ କ୍ଲିୟର ଶୁଭୁଚି କଥା। ହାଲୋ
ହଁ ଶୁଭୁଚି ତାହେଲେ ଏବେ।
ଆଜ୍ଞା ଆଜ୍ଞା କ୍ଲିୟର୍ ଶୁଭୁଚି ତ ମାନେ ଆପଣ ଯଦି ମାନେ ମତେ ମୁଁ ଧରିନିଅ ଏବେ ସଂପି କରିବାକୁ ଯିବି ତ ଆପଣ ମୋତେ କଉ ଜାଗାଟାକୁ ବେଶୀ ମାନେ କହିବେ ଯିବା ପାଇଁ ଯେ ଏଇ ଜାଗାରୁ ଭଲ ମିଳେ ବୋଲି।
ପ୍ରାୟତ ଏକ ନମ୍ବର ମାର୍କେଟ ରେ ଏମ୍ ବଜାର ହେରିକା ସିଟି ଷ୍ଟାଇଲ ହେରିକା ସେଇଠି ତାଙ୍କ କଲେକ୍ସନ ବି ଭଲ। ତା ଅପେକ୍ଷା ଜୁଡିଓ ହରିକା ବି ବହୁତ ଭଲ।
ଆଜ୍ଞା ଆଜ୍ଞା ଆଜ୍ଞା ତ ମାନେ ମୁଁ ଯେତେବେଳେ ଥର ନେକ୍ସଟ ଟାଇମ ତ ନିହାତି ମାନେ ଯିବାକୁ ଚେଷ୍ଟା କରିବି ଆଉ ଆଉ ଯାଇକି ଥରେ ରିଭ୍ୟୁ ଦେଖିବି ଯେ ଆପଣ ଯୋଉ କହିଲେ ମାର୍କେଟ ସାଇଟ୍ କଣ କହିଲେ ଟି? ହଁ ଏକ ନମ୍ବର
ଏମ୍ ବଜାର ହେରିକା ସିଟି ଷ୍ଟାଇଲ ଏମ୍ ବଜାର, ସିଟି ଷ୍ଟାଇଲ ଏକ ନମ୍ବର ମାର୍କେଟ ରେ। ଆଉ
ଆଜ୍ଞା ଦେଖିବା ଯିବାକୁ ଚେଷ୍ ଚେଷ୍ଟା କରିବି ଯଦି ଦେଖିବି ଭଲ ଡ୍ରେସ୍ ମିଳିବ ତ ଭଲ କ୍ଲାଲିଟିର ଆସିବ ପ୍ରାଇସ୍ ଅନୁସାରେ ବଜେଟ୍ ଅନୁସାରେ ତାହେଲେ ମୁଁ ନିହାତି ଆଣିବାକୁ ଟ୍ରାଏ କରିବି
ହଁ ହଁ ଠିକ୍ ଅଛି
ଆଜ୍ଞା ଆଜ୍ଞା ମ୍ୟାାମ୍ ଆଉ ତ ହେଇଗଲାଣି ଆଉ ଆପଣ ଆପଣଙ୍କ ସାଇଡ଼ୁ ରଖନ୍ତୁ ଫୋନ୍ ଆଉ
ଆଜ୍ଞା